ହ୍ୟାଲୋ!
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର। ଆପଣଙ୍କୁ ମୋ କଥା ଭଲସେ ଶୁଭୁଛି?
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ଭଲ ଭାବରେ ଶୁଭୁଛି ଆପଣଙ୍କୁ ମୋ ଭ ମୋ କଥା ଆତା ଭଲ ଭାବରେ ଶୁଭୁଛି ତ?
ଆଜ୍ଞା ଆଜ୍ଞା କୁହନ୍ତୁ?
ଆଉ କଣ କରୁଚନ୍ତି?
ମୁଁ ଏଇ ବସ୍ଚି୍। ମୁ ମୋର ମନେ ପଡିଲା ମାନେ କଥା ହେବା ପାଇଁ। ଆପଣ ବି ମତେ ସେ ଠିକ୍ ଟାଇମରେ କଲ୍ କରିଦେଲେ ଆଉ।
ଏଓ ଓହୋ, ଆଉ ଆଉ ତାହେଲେ କଣ କ
ଆଜ୍ଞା। ମୁଁ ଭାତ ଖାଇଛି ଡାଲ୍ ଭାତ, ଡାଲି, ଆଳୁ ଭ ତା, ଆଉ ଆମ୍ବ, ଆ ଶାଗ ଭଜା। ଏଇସବୁ ଆଉ। ଆପଣ କଣ ଖାଇଛନ୍ତି?
ମୁଁ ଏ ଆଜି ତ ଆମିଷ ବାର। ତେଣୁ, ଆଜି ଖାଇଛ୍ ଉ ମାଛ ତରକାରୀ, ଆଉ ଭାତ।
ଆପଣ ରାନ୍ଥିଲେ?
ହଁ ମୁଁ ରାନ୍ଧିଥିଲି ମାଛ ତରକାରୀ ରାନ୍ଧିଥିଲି ଆଉ ମତେ ଆସେ ଭଲ ଭାବରେ। ମାଛ ତରକାରୀଟା ସୋରିଷ ବାଟଣ ଦେଇ। ମତେ ସେଇଟା ବହୁତ ଭଲ ଲାଗେ, ସେଥିଲାଗି ମୁଁ ସୋ ଟଣ ଦେଇ ମାଛ ତରକାରୀ କରିଥିଲି। ଆଉ ଆପଣ ରନ୍ଧା ରାନ୍ଧି ଶିଖିଛନ୍ତି?
ଆଜ୍ଞା। ମୁଁ ବହୁତ। ଭଲସେ ରନ୍ଧା ରାନ୍ଧି ଶିଖିଛି।
ଉୁଁ ହୁଁ କଣ କଣ ସବୁ ରାନ୍ଧିବେ? ଆଉ ମାଛ ଫାଛ କରନ୍ତି ନା ନାଇଁ?
ହଁ ମୁଁ ମାଛ କରେ। ସେତେବେଳେ କୁକୁଡା ମାଂସ ଆସେ। ସେତେବେଳେ କରେ, ଆଉ ଛେଳି ମାଂସ ମାନେ ଯେତେବେଳେ ଆଇଁଷ ତ ମାନେ ଆସିବା ଘରକୁ ସେତେବେଳେ ମୁଁ ରନ୍ଧା ରନ୍ଧି କରେ। ତାପରେ ସାଧାରେ ସାଧା ଉପରେ ବି ଉଁ କେତେବେଳେ ପୋଟଳ ତରକାରୀ କିମ୍ବା କୋବି। ସବୁ ତରକାରୀ, ସବୁ ଏମିତି କରେ, ଭଜା ଭଜି, ସବୁ କରେ ଆଉ।
ଓହୋ। ତାହେଲେ ଏମିତି ସବୁ ଆପଣ କରି ଶିଖିଛନ୍ତି। ଆଉ ଆଉ ଖିରି ଆପଣ କରି ଶିଖିଛନ୍ତି ନା ନାଇଁ?
କ୍ଷିରି ମୁଁ କେବେ କରିନି, କିନ୍ତୁ ମାନେ ଏଇ ସବୁ ଭି ଭିଡିଓ ସବୁ ଛାଡନ୍ତି ସେଗୁଡା ଦେଖିଛି, ସବୁ କେମିତି ଚାଉଳ ବିଦେଇକିରି। ମୁଁ କେବେ କରିନି?
ଓହୋ। କିନ୍ତୁ, ହଁ ଧୀରେ ଧୀରେ କଲେ ଧୀରେ ଧୀରେ ଚେଷ୍ଟା କଲେ ହେଇଯିବ ଆଉ।
ଆଜ୍ଞା। ଆପଣ କରିଛନ୍ତି ବୋଧେ?
ହଁ ହଁ ମୁଁ କରି ଶିଖିଛି। କ୍ଷୀରିଟା ମତେ ବହୁତ୍ ଭଲ ଲାଗେ, ଆଉ ମୋ ପୁଅକୁ ବି ଭଲ ଲାଗେ, ସେଥିଲାଗି
ମାନେ ଚାଉଳ କ୍ଷୀରି ଭଲ ଲାଗେ, ନା ସୁଜି କ୍ଷୀରି?
ନା ନା ଚାଉଳ କ୍ଷୀରିଟା, ଚାଉଳ କ୍ଷୀରି ବହୁତ୍ ତୁ ଭଲ ଲାଗେ ଚାଉଳକୁ ଟିକେ ଫାଷ୍ଟ୍ ଭେଦେଇକି ଶୁଣନ୍ତୁ, ଆପଣ ପ୍ ପ୍ରଥମେ କଣ କରିବେ ଆମର ତ ଏପଟ ଏ ଏପଟ ଅଞ୍ଚଳରେ ଅଛି କଣ କହିଲେ ଗୋଟେ ବାତ୍ ସୁମତୀ ଚାଉଳ। ମାନେ ଶିତ୍ ସୀତାଭୋଗ ଚାଲଲେ ତାକୁ, କୁହାଯାଏ ଆମ ଏଇ ଏଇ ଆଞ୍ଚଳିକ ଭାଷାରେ କୁହାଯାଏ ସୀତାଭୋଗ। ସୀତାଭୋଗ ଚାଉଳକୁ କଣ କରନ୍ତି, ନା ଫାଷ୍ଟ ପ୍ରଥମେ ତାକୁ କିଛି ସମୟ ଭେଦ୍ ଦେଇଦେବେ ପାଣିରେ ଭେଦେଇ ଦେଲେ ଭେଦେଇଲା, ପରେ ହୁଁ ପାଣିରେ ଭେଜେଇଦେବେ।
କେତେ ମିନିଟ୍ ଭେଦେଇବେ?
ଆ ଆପଣ ଯେତେବେଳେ କରିବେ, ତାର ଅଧଘଣ୍ଟା ପୂର୍ବରୁ ଭେଦେଇଲେ ବି ଚଳିବ। ତାପରେ କଣ? କରିବେ ଆପ୍ ଆପଣ ତାକୁ ଫାଷ୍ଟେ ପ୍ରଥମେ ଗୋଟେ ନେବେ ହେଉଚି ଏବେ ତ ଆଗେ ତ ସେ କରୁଥିଲେ ହାଣ୍ଡିରେ ଏବେ ତ ସବୁ ପ୍ରେସର କୁକର ବ୍ୟବହାର କରୁଛନ୍ତି ଗୋଟେ ଆସିଛି ନୂଆ ତେଣୁ ସେଥିରେ କଣ କରିବେ ଟିକ୍ କେ ଘିଅ ପକେଇକି ଗୁଆ ଘିଅ ସୁଧ ଗୁଆ ଘିଅ ପକେଇକି ତାକୁ କଣ କରିବ ଯିଏ ଗୁଆ ଘିଅ ଖାଉନଥିବେ ରିଫାଇନି ଅଏଲ ରିଫାଇନି ତେଲରେ କଲେ ଭଲ କିନ୍ତୁ ଗୁଆ ଘିଅ ଟା ବାସେ ଆଉ ତେଣୁ ହୁଁ ସୁଧ ଗୁଆ ଘିଅଟା ବାସ୍ନା ହୁଏ ତା ଗୁଆ ଘିଅରେ କଣ କରିବେ ଭାଜି ଦେବେ ତାକୁ। ଚାଉଳକୁ ପକେଇବା ଚାଉଳକୁ ଭାଜି ଦେଲା ପରେ ଆଗରୁ କଣ କର ଥିବେ ନା ଆଗରୁ ଗୁଆ ଘିଅରେ ଯୋଉ ସବୁ ଅଛି କାଜୁ। ଆଉ ଖିସ୍ ମିସ୍ ଏଇଗୁଡା ସବୁ ଭାଜିକି ଆଗରୁ ରଖିଥିବେ। ତାପରେ ତାପରେ ଏସେ ଚାଉଳକୁ ଭାଜିଲା ପରେ ତା ଦେହରେ ସ୍ଵାଦ ଅନୁଯାୟୀ ପକେଇବେ ହଉଚି ଚିନି ପକେଇବେ। ତାପରେ ତାପରେ ହଁ ତାପରେ କଣ କରିବେ କ୍ଷୀର। ଆ କ୍ଷୀର ରଖିଥିବେ କ୍ଷୀର ପକେଇବେ କ୍ଷୀର ପକେଇକି ତାକୁ ପ୍ରଥମେ ଗୋଳେଇବେ ଗୋଳେଇକି
କ୍ଷୀର ନଥିଲେ ଅମୁଲ ବି ମାନେ ଅମୁଲ ବି ଗରମ ପାଣି କରିକି।
ତାପରେ ତ ପ୍ରେସର କୁକରରେ ସିଟି ବି ଲଗେଇ ଦିଅନ୍ତି ସିଏ ହେଇଯାଏ ନହେଲେ କଣ କରନ୍ତି? ଯେ ଚାଉଳକୁ କାଲି ଭାଜିକି ଚାଉଳରେ ପାଣି ଦେଇକି କଣ କରନ୍ତି ସି ସିଟି ଦେଇ ଦିଅନ୍ତି ସିଟି ଦେଲା ପରେ ସିଏ ଯେତେବେଳେ ସିଝିଯିବ। ଅଲଗାରେ କ୍ଷୀରକୁ ଫୁଟେଇ ତା ଦେହରେ ପକାଯାଏ ପକେଇକି ବହୁତ ସମୟ ଘାଣ୍ଟନ୍ତି ଘାଣ୍ଟିଲା ପରେ କ୍ଷୀରିଟାକୁ ବହୁତ ଟାଇମ୍ ଲଗେଇବାକୁ ପ ସମୟ ଖରିକାରେ ଘାଣ୍ଟିବାକୁ ପଡେ ନହେଲେ ତା ତଳଟା ଟିକେ ଲାଗିଯାଏ ଲାଗିଗଲେ ଭଲ ଲାଗେନି ଆଉ ଏମିତି କରିକି। କି ତାପରେ ପଛରେ ସେ ଯୋଉ ରଖିଥାନ୍ତି କାଜୁ କିସମିସକୁ ପକାନ୍ତି ଆଉ।
ଗୁଜୁରାତି ଗୁଣ୍ଡ କରିକି ପକେଇଲେ ବି ଭଲ।
ଗୁଜୁରାତି ଭଲ ବାସ୍ନା ହବ ହୁଁ। ଆ ଆପଣ ବି ଚେଷ୍ଟା କଲେ ହେଇଯିବ।
ମୁଁ କେବେ କରିନି ମୁଁ କେବେ କରିବି ଆଉ।
ହୁଁ ଆଉ ମତେ। ମତେ ତ ଛେଳି ମାଂସ ତରକାରୀ ବି ଆସେନା ଆପଣ ସେଇଟା କେମିତି କରନ୍ତି?
ମୁଁ ଛେଳି ମାଂସ ମାନେ ଫାଷ୍ଟ ଆ ଆଜିକାଲି ତ ସମସ୍ତେ ତମେ ବି ଏବେ କହିଲେ କି ପ୍ରେସର କୁକରରେ ସମସ୍ତେ ସବୁ କିିଛି କରିଦଉଛନ୍ତି। ତ ସମ ମୁଁ ବି ସେମି ତି ମାନେ ମାଂସ ଆସିଲେ ତାକୁ ଧୁଆଧୁଇ କରି ତା ଦେହରେ ହଳଦୀ ଲୁଣ। ଆଉ ଦହି ଆଉ ଅଦା ରସୁଣର ପେଷ୍ଟ। କରି ତାକୁ ମାନେ ଗୋଳେଇକି ରଖିଦିଏ ଘଣ୍ଟାଏ ଟାଏଘ। ଘଣ୍ଟାଏ ଭଳିଆ ତାପରେ ଘଣ୍ଟା। ଘଣ୍ଟାଏ ରଖିଦେଇକି ତାହେଲେ ତାପରେ ଘଣ୍ଟାଏ ପରେ ଗୋଟେ କଢେଇରେ ନହେଲେ ପ୍ରେସର କୁକରରେ ଯୋଉଥିରେ ବି କଲେ ଚଳିବ ତ ତେଲ ମାନେ କିଛି ଅଳ୍ପ ତେଲ ଦେଇ ତାପରେ ଗରମ ମସଲା ସବୁ ଯେମିତି କି ଜିରା। ଆ ଅଳେଇଚ ମାନେ ଯୋଉ ସବୁ ଟାଇପିର ସବୁ ଗରମ ମସଲା। ମସଲା ପକେଇକି ତାପରେ ତାତି ଗଲା ପରେ ତାପରେ ପିଆଜ ପକେଇ। ତାକୁ ମାନେ ପୁରା ସୁନେରା କଲର ହେଲା‌ ଯାକେ ତାକୁ ଟିକେ ଭାଜିବ। ତାପରେ ଅଦା ରସୁଣ ପେଷ୍ଟେ ପକେଇଲେ ଚଳିବ ସେଣିକି ନ ପକେଇଲେ ବି ଚଳିବ। ତେଣିକି ଆମେ ସେଟା ମ୍ୟା ମାନେ ଗୋଳେଇକି ରଖିଥିଲେ ନା ଯେହେତୁ ମାଂସରେ। ତ ସେଟା ନ ପକେଇଲେ ବି ଚଳିବ। ତାପ ତାପରେ ସେ ମାଂସଟାକୁ ପକେଇଦବା ତାପରେ ତାକୁ ଭଲସେ କଷିବା। ସେ ଭଲସେ କଷି କଷି ହେଲା ପରେ ଆମର ତ ଓଡିଆ ଲୋକଙ୍କର ଆଳୁ ପ୍ରିୟ ଆଳୁଟା ନିହାତି ଦରକାର ସବୁଥିରେ। ଆଳୁଟା ଗୋଟେ ଅଲଗା କଢେଇରେ ଭାଜିଲେ ଚଳିବ ନହେଲେ ମାଂସ ଦିହରେ ପକେଇଦେଇକି ତାକୁ କଷିଦେଲେ ବି ଚଳିବ, ସିଏ ତା ଦେହରେ ଅଧା ସିଝି ଯାଇଥିବ ତେଣିକି ଲାଷ୍ଟରେ ଆମେ ଗରମ ପାଣି ଦେଇ ସିଟିି ମାନେ ବନ୍ଦ କରିଦବା ପ୍ରେସର କୁକରରେ ସିଟି ସିଟି ମାରିଦେଲେ ତରକାରୀଟା ହେଇଯିବ ଆଉ।
ଆ କିନ୍ତୁ ଜାଣିଛନ୍ତି ଆମ ଶାଶୁ ଅଲଗା ଗୋଟେ ଉପାୟରେ କରନ୍ତି ସେ କଣ କରନ୍ତି ନା ଯୋଉ ମାଂସ ଆସେ ମାଂସକୁ କୁ ଧୋଇ ଦେଇକି ତା ଦେହରେ କଣ କରନ୍ତି ଆପଣ ଅଦାରସୁଣର ବ ଯୋଉଟା ମସଲା ଟା ସେଟା ପକାନ୍ତି ସିଏ କଣ କରନ୍ତିନା ସୋରିଷ ତେଲ ପକାନ୍ତି ସୋରିଷ ତେଲ ଆଉ କଟା ହେଇଥିବା ପିଆଜ କିଛି ପକେଇକି ଭଲ ଭାବରେ ତାକୁ ଚକ ଚକଡି ଦିଅନ୍ତି, ଚକଡି ଦେଇକି କିଛି ଦେଇକି ସମୟ ର ରଖିଦିଅନ୍ତି ତାପରେ ଏଇ ଯୋଉ ମସଲାରେ ଫାର୍ଷ୍ଟ ସୋରିଷ ତେଲ, ତାପରେ ଗୋଟା ମସଲା ପୁଣି ଯାହାବି ସବୁ କହିଲେ ସେଗୁଡ଼ା ସବୁ ପଡେ ତାପରେ ଆଉ କିଛି ପିଆଜ ବି କାଟିଥାନ୍ତି ସେଇଟାକୁ ବି ପକାନ୍ତି। ତାପରେ ଅଦା ମସଲା ଅଦା ଆଉ ରସୁଣର ମସଲା ଟାକୁ ବଟା ହେଇଥାଏ ସେଇଟାକୁ ବି ପକା ସେ କିନ୍ତୁ ଗୋଟେ କାମ କରନ୍ତି ଆଗରୁ ହଉଛି ଆଳୁଟାକୁ ଭାଜିକି ରଖିଥାନ୍ତି ରଖିକି ସେ ଥୋଇଥାନ୍ତି। ତାପରେ ଏ ମସଲା ଯେତେବେଳେ କଷି ହେଇଯାଏ ତା ଦେହରେ ସେ ମାଂସଟାକୁ ପକାନ୍ତି ମାଂସ ପକେଇକି, ପୁଣି କଷନ୍ତି କଷିଲା ପରେ ସେଇ ପ୍ରେସର ରେ ହିଁ ସିଟି ଦେଇକି ଅଲଗା ଅଲଗା, ହଁ।
ଆଜ୍ଞା, ସମସ୍ତଙ୍କର ରାନ୍ଧିବାର ପ୍ରକ୍ରିୟା ଅଲଗା ଆଉ।
ହଁ, ରାନ୍ଧିବାର ଶୈଳୀ ବହୁତ ଅଲଗା।
ଆଜ୍ଞା, ଆ ଆପଣ କଣ କଣ ରାନ୍ଧିବା ଶିଖିଛନ୍ତି?
ମୁଁ ତ ମାଛ ତରକାରୀ ଶିଖିଛି, ମାଛ ତରକାରୀରେ ମତେ ସେଇ ଯୋଉ କହିଲି ନା ସୋରିଷ ବାଟଣଟା ମତେ ବହୁତ୍ ଭଲ ଲାଗେ ଆଉ ହେଲା ଚୁନା ମାଛ ତରକାରୀ ସେଟା ସେଟାବି ସେମିତି ସୋରିଷ ମସଲା ହେଲେ ମତେ ବହୁତ ଭଲ ଲାଗେ ଆ
ଚୁନା ମାଛ ଆପଣଙ୍କର ସେଠି ମାନେ ବହୁତ ଟାଇପର ବୋଧେ ମିଳେ?
ହଁ ଆମର ଏଠି ନଈ ସା ଆମ ନଈ ପାଖରେ ନଈ ପଠାରେ ଆମ ଘରଟା ତ ସେଥିଲାଗି ଏଇଠି ଯୋଉ ନଈରେ ଯୋଉ ଚୁନା ମଛ ସବୁ ପଡିଯାଏ, ଜାଲରେ ସବୁ ପକାନ୍ତି ଜାଲୁଆ ଜାଲୁଆ ମାନେ, ଆମର ବି ବହୁତ ଏଠି ଅଛନ୍ତି ଜାଲୁଆ ସେମାନେ ପକାନ୍ତି। ପକେଇଲା ବେଳକୁ ଆମର ସକାଳୁ ସକାଳୁ ଆମକୁ ପୁରା ଭଲ ମାଛ ମିଳିଯାଏ ମାନେ ସାଙ୍ଗେ ସାଙ୍ଗେ ସେ ଜାଲରେ ପକାନ୍ତି ତ ଆମେ ଆଣୁ।
ସାଙ୍ଗେ ସାଙ୍ଗେ ସତେଜ ମାଛ ମିଳିଯାଏ ଆଉ।
ହଁ ସତେଜ ମାଛ ଆମକୁ ମିଳିଯାଏ ତେଣୁ ଆମକୁ ଭଲ ଲାଗେ ନଈର ନଈ ମାଛର ଟେ, ନଈର ମାଛର ସ୍ଵାଦ ବି ବହୁତ। ନିଆରା ଆଉ ବହୁତ ଲୋକବି ଆସନ୍ତି ଦୂର ଦୂରାନ୍ତରରେ ଯେ ନଈ ମାଛ ଆର ଦରକାର। ବୋଲି।
ଆଜ୍ଞା।
ଆରେ ଆପଣଙ୍କୁ ଆପଣଙ୍କ ଆପଣଙ୍କ ଏରିଆ ଆପଣଙ୍କ ଅଞ୍ଚଳ ଆପଣଙ୍କ ଅଞ୍ଚଳରେ କୋଉ ମାଛ। କେତେ ବେଳେ ନଇ ମାଛ ନା ଏମିତି ଆପଣଙ୍କର ପୋଖରୀ
ଏଠି ପୋଖରୀ। ପୋଖରୀରେ ଯେ
ହୁଁ ହୁଁ ପୋ
ମାନେ ଆମ ସମସ୍ତେ ଗାଁରେ ମାନେ ଭାଗ ବାଟ କରି ନିଅନ୍ତି ଆଉ।
ଓହୋ! ହଁ ଗାଁ ମାନଙ୍କରେ ଗୋଟେ ଭଲ ଦିନିଷ ଘଁ ଗାଁ ମାନଙ୍କର ଗୋଟେ ଭଲ ଜିନିଷ ହୁଏ ଯେ ଗାଁ ର ପୋଖରୀ କି ସବୁ ଧରିଥାନ୍ତି ଲୋ ଲୋକ ମାନେ ତାପରେ ଗାଁ ର ହଁ
ତାପରେ ସମସ୍ତେ ଭାଗ ବାଣ୍ଟ କରି ନିଅନ୍ତି।
ଭାଗ ବାଣ୍ଟ କରି ନିଅନ୍ତି ହଁ ସେଟା ଗୋଟେ ଗାଁ ର ଗୋଟେ ଅଲଗା ଗୋଟେ ନିୟମ ସେ ଭଲ।
ଆଜ୍ଞା ସମସ୍ତେ
ଆଉ ତାହେଲେ ଆପଣଙ୍କର ପୋଖରୀରେ ତାହେଲା ହଁ ଗୋଟେ ଗାଁ ର ଗୋଟେ ନିଆରା ସ୍ମୃ ତି ହେଲା ଯେ ଆମେ ମାନେ ବି ଗାଁ ରେ ଚଳିଚେ ଗାଁ ତ ଲୋକମାନେ ଏକାଠି ସମସ୍ତେ ବି ଚଳନ୍ତି। ଗୋଟେ କିଛି ହେଲେ ସମସ୍ତେ ଏକଜୁଟ ହେଇକି ଗୋଟେ କାମ ଉଠେଇଥାନ୍ତି।
ମୁଁ, କହିଲି ଆପଣଙ୍କର ଗାଁ ରେରହିଯା ଭଲ ଗାଁରେ ବି ରହିଲେ ଚଳିବ। ସମସ୍ତେ ତ ଆଜିକାଲି। ଗାଁରେ ବି ଅଧେ ଲୋକ ରହୁଚନ୍ତି ତ ସହରରେ ବି ରହୁଚନ୍ତି।
ହୁଁ
ଆଉ ତାପରେ ପ୍ରାୟତଃ ଅଧିକାଂଶ ଲୋକ ଏଥର ଆଜ୍ଞା।
କୁହନ୍ତୁ?
ଆଜ୍ଞା ଆପଣଙ୍କ ସହିତ ବହୁତ ସମୟ ବିତେଇ ଦେଲୁ ଆପଣଙ୍କର ବହୁତ ସମୟ ନେଇଗଲେ। ଆଉ ଆପଣ ଯେତେବେଳେ ଫଙ୍ଗା ହେବେ। ମୋ ପାଖକୁ କଲ ବି କରିବେ ଆଉ।
ଆଜ୍ଞା ଆଜ୍ଞା। ମୁଁ, ସୁଇଧା ସୁଧା ହେଲେ କ କରିବି। ଆକୁ ଧନ୍ୟବାଦ ରହୁଛି।
ଆଚ୍ଛା।
କଣ?